ହ୍ୟାଲୋ।
ଆଜ୍ଞା ଆଜ୍ଞା କଣ କରୁଛନ୍ତି ଆପଣ। କଣ କାମ ଚାଲିଛି?
ନାହିଁ ବ କହିିଥିଲେ ଆଜ୍ଞା।
ଆଚ୍ଛା।
ବାହାରେ ବାହାରେ
ବାହାରେ ବସଛନ୍ତି?
ବାହାରେ ର ଛାତରେ ବେଞ୍ଚ ପକେଇକ କରିଛି।
ଆଚ୍ଛା ଏି ତ ଖରା ହଉଛି ଆପଣଙ୍କୁ ତ ବାହାରେ ହିଁ ବସିବାକୁ ପଡିବ ଆଉ। ଏତେ ଖରାରେ ଘରେ ରହିିହୋଉନି।
ହଁ ସେ ମୁଁ ସେଇପ ସା ଆଉ କଣ
ଦେହ ଦେହ ହାତ ଜଳି ଯାଉଛି ଏତେ ଖରା ହଉଛି।
ଆଜ୍ଞା।
ଆଜ୍ଞା ଆଉ ଆପଣଙ୍କଆଡେ କୁକୁର ଅଛି କି ନାଇଁ?
ଆମ ଆଡେ କୁକୁର ଏଠେ ବୁଲୁଛନ୍ତି ଦେଶୀ କୁକୁରଟାକୁ ବାହାରେ ବୁଲୁଛନ୍ତି।
ହୁଁ ଏବେ ଯୋଉ ଛୋଟ ଛୋଟ କୁକୁର ସବୁ ହେଇଛନ୍ତି। ରାସ୍ତା କାଟ ବୁଲିଛନ୍ତି ଆମ ପାଖକୁ ପଳେଇ ଆସୁଛନ୍ତି।
ଆଜ୍ଞା ଆଜ୍ଞା ଆଜ୍ଞା କୁକୁର ବିଲେଇ ସ ବୁ କାଇ ତ କସ ଭଲ ଲାଈ ଭୁଲ
ଆଚ୍ଛା ଆପଣ ଦେଶୀ କୁକୁର ଭଲ ଲାଗେ ନା ବିଦେଶୀ କୁକୁର ଭଲ ଲାଗେ?
ଦିଟାଯାକ।
ହୁଁ କୁକୁର ମାନେ ବହୁତ ଭଲ ସେମାନେ ନିଜ ମାଲିକ ମାନଙ୍କ ପାଇଁ ବହୁତ ଭଲ ହେଇଥାନ୍ତି ବହୁତ କାର୍ଯ୍ୟରେ ସାହାଯ୍ୟ କରିଥାନ୍ତି।
ତାଙ୍କର ବହୁତ ଭଲ। ଆ ମୁ
ଆଛା ଆପଣ ସିଜ୍। ହୁଁ କୁହନ୍ତୁ।
ଆପଣ କାର୍ ଚଲେଇବା ଜାଣିସାରିଲେଣି?
ନାଇଁ ଆଜ୍ଞା, ମୁଁ କାର ଚଲେୟା ଶିଖି ପାରୁନି। ଶିଖିବ ଧୀରେ ଧୀରେ ବର୍ତ୍ତମାନ ତ, ଆମ ପାଖରେ କୌଣସି ନାହିଁ ଜିନିଷ ଶିଖିବା ପାଇଁ। ଆଜ୍ଞା, ଯାନ ନାହିଁ ଆମ ପାଖରେ ଶିଖ୍ ଖିଆ ପାଇଁ, ଯେତେବେଳେ ଆସିବ କିମ୍ବା ସାଙ୍ଗ ମାନଙ୍କ ସହ ଯାଇକି ଶିଖିବାକୁ ଚେଷ୍ଟା କରିବି। ବର୍ତ୍ତମାନ ଆମକୁ ସମୟ ମଧ୍ୟ ହେଇ ପାରି ନାହିଁ। ଆଜ୍ଞା, ଥରେ ଚଲେଇବାକୁ ଚେଷ୍ଟା କରିଥିଲି। ଗୋଟେ ପଡିଆରେ, କିନ୍ତୁ ହେଇପାରି ନଥିଲା ଭଲରେ। ଦେଖିବା ଏ ବର୍ଷ ଚଲେଇଆ ଶିଖିବା ପାଇଁ ଚେଷ୍ଟା କରିଆ।
ଆପଣଙ୍କର ସାଙ୍ଗଙ୍କର ଅଛି ବା ଯାନ।
ମୋ ସାଙ୍ଗ ମାନଙ୍କର ଅଛି, କିନ୍ତୁ ତାଙ୍କ ସମୟ ଏବଂ ମୋ ସମୟ କେବେ ଖାପ ଖୁଆଇପାରେ ନା। କେତେବେଳେ ସେମାନେ ବ୍ୟସ୍ତ ଥାନ୍ତି, କେତେବେଳେ ମୁଁ ବ୍ୟସ୍ତ ଥାଏ? ଏଇଭଳି ବରେ ଆଜ୍ଞା, ଆଜ୍ଞା।
ହଉ, ମୁଁ ଏବେ ଆମ ଘରେ କହିଛନ୍ତି କିଛି ବି ଆଣିବା ଯାହାବି ଚାରି ପଟିଆ।
କଣ କହିଲେ?
ଏଠେ ଯଦ୍, ଆମ ଘରେ କିଛି କହିଚନ୍ତି ଠିକ ଦଶହରା ସମୟରେ ଚାରି ଚକିଆ ଯାନ କିଛି-ଇ
କେତେ ଚକ?
ଚାରି ଚକିଆ ଯାନ।
ଆଚ୍ଛା, ଚ୍ଛା, ଚ୍ଛା।
ପଣ୍ଡିତୁତ ଜମାକୁୁ ନେଇ
ବଢିଆ ଅଭିନନ୍ଦନ ଆପଣଙ୍କୁ।
ଯଦି ହୁଏ।
ଆ ଆଚ୍ଛା, ଆଚ୍ଛା, ବଢିଆ ବଢିଆ ଅଭିନନ୍ଦନ ଆପଣଙ୍କୁ।
ସୁ ସବୁ କିଛି ଚାଲିଛି। ଦେଖାଯାଉ କଣ
ଆଛା, ଆପଣଙ୍କୁ ଗୋଟିଏ ବ୍ୟବସାୟ ଉପାୟ କହୁଛି ଆପଣଙ୍କୁ। ଆପଣ ଆପଣଙ୍କ ଯାନ ଆଣିବେ, ସେଇଟା ଆପଣଙ୍କୁ ପାଖାପାଖି ଦଶ ବାର ଲକ୍ଷ ପଡିଯିବ।
ନା, ନା, ତାଠୁ ଅଧିକ ଦେଖିଚି। ଯାହା ହେଲେବି, ଆଁ ଛବିଶି ପାଖ ପାଖାପାଖି ଦେଖା ହେଇଚି।
କେତେ କେତେ?
ଛବିଶି।
ଛବିଶି।
ଆଜ୍ଞା।
ଆଚ୍ଛା, ତ ଆପଣ ସେଥିରେ କଣ ନା ଆପଣଙ୍କର କୋଡିଏଟା ଇ ରିକ୍ସ ଆସିଯିବ।
ଆଜ୍ଞା ବୁଝୁଛି।
କୋଡିଏଟା ଇ ରିକ୍ସା ଆଣିକି, ଆପଣ ତାକୁ ଯଦି ଆପଣ ଭଡାରେ ଦେବେ, ଆପଣଙ୍କ୍ ଙ୍କର ମାସିକ ରୋଜଗାରର ପନ୍ଥା ବାହାରିଯିବ।
ବୁଝୁଛି କିନ୍ତ ହଁ, ବୁଝୁଛି କିନ୍ତୁ ଆମ ଘରେ ରଖିବା ପାଇଁ ଜାଗା ନାହିଁ। ବୁଝିଲ
ନା ରଖିବା ପାଇଁ ଜାଗା ରହିବା ବି ଦରକାର ନାହିଁ ନା। ଆପଣଙ୍କୁ ଯିଏ ନବ, ସିଏ ଏଠି ନେଇକି ଯା ପାଖରେ ରଖିବ କିମ୍ବା, ଆପଣ କୌଣସି ଜାଗା ଭଡାରେ ବେେ
ହଁ ସମସ୍ତଙ୍କ ଉପରେ ନରଖ ଯଦି ସେ ଗାଡିର ବେଗ କିଏ କହିପାରିବ କି? ସେଇଟା
ସମସ୍ତଙ୍କୁ ତ ଭରସା କରିହବନି ନା?
ମୁଁ ଆପଣଙ୍କୁ ମୋର ମତ ଦେଲି ଆପଣଙ୍କ ରୋଜଗାର,
ହଁ ହଁ ଆପଣ ଆପଣ ଙ୍କ କିସ ହେଲେ ବି। କିନ୍ତୁ ଘରେ ଚାହୁଁଛନ୍ତି ଆମର କିଛି ବି, ଯିବାବାଟ ଯିବା ପାଇଁ କଣ ହବ ଦରକାର ହଉଛି ଚାରିପଟେ ନାହିଁ।
ଆଚ୍ଛା ଆଚ୍ଛା ଆପଣ ରାତିରେ ଖାଇବା କଣ କରିବେ?
ବାକି ତ ଆମ ଘରେ କିଛି ହବନି କାହିଁକି ନା ଆମର, ଆଜି ଭୋଜି ରୁ ବହୁତ ଫାଇଦା ହେଲା।
ଶୁଭା ଯାଉନି ଆପଣଙ୍କ ଶବ୍ଦ
କାହିଁକି ନା ଆମ ଘରେ ଆଜି କିଛି ରୋଷେଇ ହବନି। କାରଣ ଆମ ଘରେ ଆଜି, ସକାଳେ ଯେଉଁ ଭୋଜି ଖାଇବାକୁ ଯାଇଥିଲେ ସେଇଠି ବହୁତ କିଛି ଖାଇବା ଅଣା
ଆଚ୍ଛା, ଆମ ପାଇଁ ଟିକେ ପଠେଇ ଦିଅନ୍ତୁ।
ଆମ ଘରେ ତ ଏବେ ଜାନ ନାହିଁ। ଯାନ ବାପା ନେଇକି ଯାଇଛନ୍ତି। ଯଦି ବାପା ଆସନ୍ତି ଦେନ୍, କହି ହବନି କେତେବେଳେ ଆସିବେ କଣ, ନହେଲେ ମୁୁ ଆସନ୍ତୁ।
ଆମ ଘରେ ଯାନ ଅଛି, ଆପଣ ଯଦି କହିବେ ମୁଁ ଯାଇକି ନେଇକି ପଳେଇ ଆସିବି।
ଆସନ୍ତୁ
ଆଚ୍ଛା କଣ କଣ ଅଛି ଆପଣଙ୍କ ପାଖରେ, କଣ କଣ ଆପଣ ଦେଇପାରିବେ।
ବାରା,
ଆଜ୍ଞା, କଣ କହିଲେ।
ବାରା।
ନା ଭାରା ମୁଁ ଖାଇନି,
ମୋଟନ୍,
ନାଇଁ, ମତେ ଇଚ୍ଛା ନାହିଁ ଏବେ।
ସେଇ ସେଇଁ ଅଛି ଆଉ କିଛି ନା
ଆରେ ଗୁପ୍ ଚୁପ୍ ଆଇସ୍କ୍ରିମ ଏସବୁ କିଛି ନହିଁ?
ସେ ଯାକ କିଛି ଆମ ହେଇନଥିଲା ହେଇନ କିନ୍ତୁ ଯଦି ଆପଣ ଆପଣ ମ ସହିତ ଯଦି, କଣ ତ କଣ ତ ନହିଁ ତ କଣ କହିବେ ଆପଣ ଯଦି ମୋ ସହବ ସଂଯୋଗ ରଖିବେ। ମୁଁ ଆପଣଙ୍କୁ କେତେବେଳେ ଆମ ଏରିଆରେ କଣ ହେଉଛି ତାହା ମୁଁ ଆପଣଙ୍କୁ ଜଣାଇବି।
ଆପଣଙ୍କ, ପାଖାପାଖି କିଛି ଭୋଜି ଅଛି ଆପଣଙ୍କର? ଏଇ ଦୁଇ ତିନି ଦିନ ମଧ୍ୟରେ।
ଏବେ କିଛି ନାହିଁ। ଯଦି ଶୁକ୍ରବାର ହୁଏ କି ରବିବାର ହୁଏ, ମୁଁ ଆପଣଙ୍କୁ ଜଣେ।
ନାଇଁ ଆଇଖା ରବିବାର ଦିନ ତ ମୁଁ ରଥିବି ଯଦି ଆପଣଙ୍କ ଶୁକ୍ରବାର ମଧ୍ୟରେ କିଛି ପଡେ ତାହେଲେ ଆପଣ ମତେ ଜଣେଇବେ।
ହଉ ଠିକ୍ ଅଛି ସାର୍ ଆମେ ଶୁକ୍ରବାର ମଧ୍ୟରେ କିଛି କିଛି ଅସୁବିଧା କିଛି ଅସୁବିଧା ନାହିଁ ଶୁକ୍ରବାର ଭିତରେ ଯଦି ହୁଏ ମୁଁ ଆପଣଙ୍କୁ ଜଣେଇବି।
ଆଚ୍ଛା ଆଚ୍ଛା ଠିକ୍ ଅଛି।
ଆପଣ କଣ ଖାଇବାକୁ ଭଲ ପାଇବେ?
ମତେ ଏଇଆ ଟିକେ କୁକୁଡ଼ା ମାଂସ ଖାଇବାକୁ ଭଲ ଲାଗେ ଛେନା ଖାଇବାକୁ ଭଲ ଲାଗେ। ଆଜ୍ଞା ଆଜ୍ଞା। ଆପଣ ବରା ଖାଆନ୍ତି?
ତେ ଟିକେ
ଆଚ୍ଛା ଆଳୁଚୁପ୍
ଆଲୁଚୁପ୍ ସେ ଠିକ୍ ୟୁନିଫର୍ମର
ଆଚ୍ଛା ଆପଣ ଜାଣିଛନ୍ତି ବରା କୋଉ ଜିଲ୍ଲାରେ ପ୍ରସିଦ୍ଧ?
ବରା
ଆଜ୍ଞା।
ହଁ ଢେଙ୍କାନାଳ
ଢେଙ୍କାନାଳ
ହ
ଢେଙ୍କାନାଳ ଜିଲ୍ଲାରେ ପ୍ରସିଦ୍ଧ ବରା। ଆପଣ ନୟାଗଡ଼ କଣ ପ୍ରସିଦ୍ଧ ଜାଣିଛନ୍ତି?
ଛେନାପୋଡ଼।
ଆଜ୍ଞା ଆଜ୍ଞା, ଆଉ ରସଗୋଲା କାହାର ଆପଣ ଜାଣିଛନ୍ତି?
ଛେନାପୋଡ଼
ଶୁଭା ଯାଉନି ଆପଣଙ୍କ ଶବ୍ଦ।
ଓଡ଼ିଶାର
ଆଜ୍ଞା ଆଜ୍ଞା ସଠିକ୍ ଉତ୍ତର।
ହ
ଆପଣଙ୍କର ବହୁତୁ ସୁ ଉଁ ଏ ସବୁ ଜିନିଷରେ ଜ୍ଞାନ ଅଛି ମୁଁ ଜାଣିକି ଖୁସି ଲାଗିଲା। କିନ୍ତୁ ବହୁତ ଜଣ ଏଇସବୁ ଜିନିଷର ଉତ୍ତର ଦେଇପାରନ୍ତିନି।
ଆଜ୍ଞା ଆଜ୍ଞା ଆପଣ ଜାଣିଛନ୍ତି ଓଡ଼ିଶାର ପୁରାତନ ନାମ କଣ? ଆପଣ ଜାଣିଛନ୍ତି ଓଡ଼ିଶାର ପୁରାତନ ନାମ କଣ?
ଆଜ୍ଞା ଆଜ୍ଞା ଓଡିଶାର ପୁରାତମ ନାମ ଉତ୍କଳ ଥିଲା।
କଳିଙ୍ଗ ବି ଥିଲା।
ଆଜ୍ଞା କଳିଙ୍ଗ ଥିଲା ତାପରେ ଉ ଉତ୍କଳ ଥିଲା ଓରିସା ଥିଲା ବର୍ତ୍ତମାନ ଓଡିଶା ଅଛି। ଆଗରୁହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥିଲେ ବର୍ତ୍ତମାନ ମୋହନ ଚରଣ ମାଝୀ ଅଛନ୍ତି। ଏହାପରେ ପୁଣି ଥରେ ନବୀନ ପଟ୍ଟନାୟକ ଆସିବେ।
ଆଜ୍ଞା ଆଜ୍ଞା ଆପଣ ପୁରା ଭବିଷ୍ୟତ ଦେଖି ସାଇଲେଣି।
ଆଜ୍ଞା ଆଜ୍ଞା। ଆପଣଙ୍କର ମୋହନ ଚରଣ ମାଝୀ କିଛି ଭଲ କାମ କରୁନାହାନ୍ତି ତ ସେଥିପାଇଁ ଆଉ ଥରେ ଆସି
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା। କିନ୍ତୁ ଛୁଟିଟା ଦେଇଥିଲେ ଆଜ୍ଞା ଷ୍ଟୁଡେଣ୍ଟ ମାନଙ୍କ ପାଇଁ ପ୍ଲସ ଥ୍ରି ଛାତ୍ରଛାତ୍ରୀଙ୍କ ପାଇଁ
କଣ ଦେଇଥିଲେ?
ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ପାଇଁ କିଛି
ଆଚ୍ଛା ଆର୍ଥିକ ରାଶି ଅନୁଦାନ ଦେଇଥିଲେ ଦଶ ହଜାର ଟଙ୍କା।
ଆଜ୍ଞା ଆଜ୍ଞା ସେଇଟା ଦେଇଥିଲେ। ଆଜ୍ଞା ଆପଣ ପାଇଥିଲେ?
ନାଇଁ ଆଜ୍ଞା ମତ ତ ମିଳି ପାରିନି।
ଆଜ୍ଞା ଆପଣଙ୍କର ଭାଗ୍ୟ ଟିକେ ଖରାପ୍ ଥିଲାରୁ
ଆଜ୍ଞା ମୋ ଭାଗ୍ୟ ତ ବହୁତ ଖରାପ୍ ଅଛି।
ଆଜ୍ଞା ନା ମୁଁ ପାଇଥିଲି ଆଜ୍ଞା।
ଆଚ୍ଛା ଆପଣ ସେ ଆର୍ଥିକ ଅନୁରାଶିରେ କଣ କଲେ ଆପଣ?
ଆର୍ଥିକ ଅନୁରାଶିଟା ଖର୍ଚ୍ଚ ହେଇଗଲା ଆଜ୍ଞା। ମୁଁ କିଛି ଜିନିଷ କିଣାକିଣି କରିଦେଲି ଆଜ୍ଞା।
କଣ କିଣିଲେ ଆପଣ?
ଆଜ୍ଞା ମୁଁ ସୁ ଟେ ଆଣିଲି।
ଆଛା କଣ ଜୋତା ଆଣିଲେ?
ଜୋତା ଆଣିଲି ଜୋତା ଆଣିଲି।
କେତେଟା ଜୋତା ଆଣିଲେ ଆପଣ?
ଗୋଟେ ଆଜ୍ଞା।
କେତେ ରଙ୍ଗ?
ମୂଲ୍ୟ ମାତ୍ର ପାଞ୍ଚ ହଜାର ଟଙ୍କା।
ଆଉ ପାଞ୍ଚ ହଜାର କଣ କଲେ ଆପଣ?
ଆଉ ପାଞ୍ଚ ହଜାର ମୋର।
ହ୍ୟାଲୋ।
ହ୍ୟାଲୋ।
ହୁଁ। ଆଉ ପାଞ୍ଚ ହଜାର କଣ କଲେ ବଳକା ପାଞ୍ଚ ହଜାର?